ହୁ
ହାଲୋ।
ହଁ ଭାଇ ନମସ୍କାର।
ନମସ୍କାର।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଭାଇ କଣ କରୁଥିଲ କଣ୍?
ନା ନା ଏଇ ଯାଇଥିଲି ତ ମାର୍କେଟ କହୁନୁ।
ମାର୍କେଟ କଣ ଆଣି ଯାଇଥିଲ?
ଏ ଯାଇଥିଲି ପରିବା ଆଣିବା ପାଇଁ।
ଅ ହଁ। କଣ କଣ ଆଣିଲ ପରିବା ସବୁ?
ପରିବା କଣ ଆଳୁ, କୋବି, ସାରୁ, ପୋଟଳ ପିଆଜ।
ରେଟ୍ ରାଟ୍ ତ ଏବେ ଯେତିକି ଯାହା ହେଲାଣି, ଯୁଦ୍ଧ ଚାଲିଚି ତମେ ଏଇ ଟାଇମ ରେ ପରିବା ପରିବା ପୁରା ଜବର ଆଣି ଚ ପାଞ୍ଚ ଛଅ ପ୍ରକାର ଆଇଟମ୍ ନେଇକି ଆସୁଚ ଆଉ।
ଆଉ କଣ୍ ଆଉ ସବୁଜ ପନିପରିବା ଖାଇଲେ ଦେହ ସୁସ୍ଥ ରହିବ।
ହଁ ଦିହ ଆଉ କଣ୍ ଅସୁସ୍ଥ ରହିବ ପନିପରିବା ଖାଇଲେ ଯୋଉ କଥା ତମ ର। କଁ କେତେ କଣ୍ ରେଟ୍ ବାଟ୍ ଅଛି ସବୁ?
ହଁ ଏ ପୋଟଳ ଚାଳିଶି, ଜହ୍ନି କୋଡିଏ, ସାରୁ ପଚାଶେ। କୋବି ଚାଳିଶି ଏଇଆ ଆଉ।
ଆଉ ଯା ଚାଲିଛି ଆଉ, ଆଜି ଆଇଁଷବାରି ଅଛିକଣ କିଛି ନାହିଁ ଆଜି?
ନା ଆଇଁଷ ରାତିକି ଖାଇବା ଆଉ ଯୋଉ ଖରା ହଉଚି ଦେହରେ ଆଇଁଷ ଗୁରା ଯାଉନି।
ପେଟ ଫେଟ ଗରମ ହେଇଗଲେ ପୁଣି ଅସୁବିଧା। ପୁଣି ଗ୍ୟାସ୍ ମେଡିସିନ୍ ଗୋଟେ ଖାଇବ ନା। ପଇସା ଖର୍ଚ୍ଚ କରିକି, ଜିନିଷ ଆଣିକି ଖାଇବ। ପୁଣି ଯିବ ମେଡିକାଲ, ପୁଣି ଯିବ ମେଡିସିନ୍ ଷ୍ଟୋର୍, ପୁଣି କୋଡିଏ ପଚିଶି ଟଙ୍କାର ପୁଣି ଜିନିଷ ଆଣି ଖାଇବା ନା।
କଁ କରିଆ ଏଇତ ଜୀବନ ଆଉ।
ସେଇଥିପାଇଁ ଯାଇଁକି ପନିପରିବା ଆଣିକି ଖାଉଛ ଆଉ।
ହଁ।
ରାତିରେ କଁ ହବ ଆଜି?
ହଁ ରାତିରେ ଦେଖିବା ଟିକେ ବାର ତ ଅଛି ଆଉ। କୁକୁଡ଼ା ଫୁକୁଡ଼ା।
ମଟନ ଫଟନ ମଟନ ଆଡେ ବୋଧେ
ନା, ନା ମଟନ ଆମେ ଖାଉନୁ। ନା ମଟନ ଆଉ ଭଲ ଲାଗୁନି।
ଖରା ଦିନ ପାଇଁ।
ଇଏ ଯୋଉ ବାହାରୁ ଗରମ ଆରେ ବଡି ଭିତରୁ ଆହୁରି ଗରମ।
ଓହୋ, ତୁ ମୁଣ୍ଡ ଖଟଉଚ।
ହଁ ଆଉ ଇଏ ଯୋଉ ଯୁଗ ହେଲାଣି, ଆଉ କଣ କରିଆ ଆଉ।
ତା ହେଲେ ତ ରାତିରେ ଆଜି, କୁକୁଡା ମୋଡା ହବ।
ହଁ, ଦେଖିଆ।
ଚାଲୁ ସଂସ୍ଥା ଚାଲୁ।
ଆଉ ତମ ହାଲ୍ ଚାଲ୍ କଣ?
ଆମର ସେମିତି ଚାଲିଚି, ଆମର ଆଜି ଟିକେ ମାଛ ହଉଛି।
ମାଛ, ଆହା ଯା ହଉ।
କଁ କରିବା ଖରା ଗରମରେ ଚିକେନ୍ ମଟନ୍ ଖାଇ ହବନି। ମାଛ ଟିକେ ଖାଇବା ସମସ୍ତଙ୍କୁ ଶାନ୍ତି। ବରଫ ଦିଆ ମାଛ ଆସୁ ଇଏ ମାଛ ଆସୁଛି ଗୋଟେ ଦେଶୀ ମାଛ ଗାଡିଆ ଜଣଙ୍କର ଗୋଳା ହେଇଥିଲା, ଖରା ଦିନ ତ ଜାଣ ଥିବ ପାଣି ଶୁଖି ଯାଉଚି ଗୋଳେଇ ଦଉଚନ୍ତି।
ହଁ ତାହେଲେ ଠିକ୍ ହବ।
ହଁ କଁ କରିବା ଏଇ କଷ୍ଟେ ମଷ୍ଟେ ଚଢିଆ କଥା ଖରା ଦିନ ଟା। ସବୁ ରହି ରହି ପନ୍ଦର ଦିନି। ଆଉ ମାର୍କେଟ୍ ଯାଇଥିଲ କଁ ଆଉ ବୁଲାବୁଲି କଣ ରଜ ପାଇଁ କଁ ଖବର?
ନା ରଜ ପାଇଁ କୋଉଦିନ ଆସୁନା ଯିବା ଡ୍ରେସ୍ ପତ୍ର କିଣାକିଣି କରିଆ।
ତମ ସେପଟେ କୋଉଠି କଁ ଭଲ ସପିଙ୍ଗ୍ ମହଲ ଦୋକାନ କଣ ଅଛି କଉନା ଯିବା।
ହଁ, ଟ୍ରେନ୍ସ୍ ଆସୁନା ଟ୍ରେନ୍ସ୍।
କଁ କଁ ଅଛି, ଆଉ ଭଲ ଭଲ କଣ ସବୁ ଅଛି, ଜିନିଷ କଣ ସବୁ ଅଛି ଭଲ ଭଲ?
ହଁ ଟ୍ରେଣ୍ଡ୍ସ ରେ ଭଲ ସବୁ ପ୍ରକାର କପଡ଼ା ତମେ କ୍ଵାଲିଟି ହିଁ ପାଇବ।
ହୁଁ, ଆଉ କଣ ଟ୍ରାଡିସ୍ ନାଲ୍ ହଉଚି ନା ମଡନ୍ କଣ କେମିତି?
ସବୁ ସବୁ ଆଭେଲେବୁଲ୍ ରଖୁଛନ୍ତି।
ତୁମ ଏରିଆ ତୁମେ ଭଲକି ଟିକେ ଜାଣିଥିବ ତମ ଠାରୁ କ୍ଲିୟର ହେଇକି ତାପରେ ଯିବାକୁ ପଡିବ।
ହଁ ହଁ ସ ଯାହା ଖୋଜିବ ତାହା ପାଇବ, ଆସ କୋଉଦିନ ଫାଙ୍କା ଦେଖିକି।
ହଁ ଯିବା ଆଉ ରଜ ତ ଆସିଲାଣି ଯିବା ଆଉ ନଗଲେ ହବନି।
ହଁ।
ଯିବା, ଯିବା ହୁଁ, ଯିବା ଆଉ ତମେ ଟିକେ ଆସୁନା ଏଲାବେ ଘର ଆଡେ।
ହଁ ଦେଖିବା ଆଗ ଇଏ
ତୁମ ତରଫରୁ ଗୋଟେ କଣ ହଉ?
ହଁ ଇଏ ଆଉ କଣ ଆଉ ଖାଇ ପି ସାଇଲେଣି?
ହଁ ସକାଳୁ ପଖାଳ ଖରା ଯୋଉ ଭଳିଆ ହଉଛି ପଖାଳ ନ ପଇଲେ ହବ କେମିତି।
ହଁ ହଁ ପଖାଳ ବେଲେ ବାଡେଇ ଦେଲେ ତ ପୁରା ଆତ୍ମା ଶାନ୍ତି।
ଆତ୍ମା ନା ଆତ୍ମା ନା ଆତ୍ମ ର ବାପା ବି ଶାନ୍ତି। କଣ କରିବା ଖରା ଗରମ କେତେବେଳେ ସଂଷ୍ଟୋକ ହେଇଯିବ କହିହବ କି?
ହଁ ସେଟା ତ ଠିକ କଥା।
ହଁ ଟି କେ ବୁ। ତୋରାଣୀ ପିଇ ଦେେଲେ ପଖାଳ ଖାଇକି ଶାନ୍ତି ଆଉ ତମର କଣ ଖିଆପିଆ ହେଇଚି ସକାଳୁ?
ଆମେ ସକାଳୁ କଣ ଟିକେ ରୁଟି ଆଉ ତରକାରୀ ଟିକିଏ ଖାଇଦବା କଥା।
ଓହୋ ପଖାଳ ପଖାଳ ଖାଉନ ବୋଧେ?
ହଁ ପଖାଳ ଆମର ଦି ଟାଇମ୍ ଖରା ବେଳେ ଆଉ ରାତିରେ।
ବେସେ୍ ରାତି ଟାଇମ୍ ର ତ ଖାଇଦବ ନିଦ ଆସିବ ସୋଇଲ। ଶୋଇଥିବ ଯେ ଗଲା ଆଉ।
ଆକି ପବନ।
ନା ପବନ ହଉଚି କିନ୍ତୁ ଏଇ କିଛି ଦିନ ହବ ଟିକେ ଗୁଳୁ ଗୁଳି ଟା ରହୁଚି।
ରହିବ ତାପମାତ୍ରା ବୟାଳିଶି ଡିଗ୍ରୀରେ ପହଞ୍ଚିଲାଣି।
ପଚାଶ କୁ ଛୁଇଁବ ବା କଣ ନିଉଜୁ କହୁଥିଲା ତରଙ୍ଗ ମିଉଜିକ୍।
ଆଉ ଏଇ ଲୋକ କଣ ଆଉ ବଚିବେ ମତେ ଦେଖା ହଉନେହିଁ ଗଛ ଗୁରା କାଟି ପକଉଚନ୍ତି।
ହଁ ପା କଣ କହେ ଖାଲି ଏସିି ଘରେ ଆଣିକି ଲଗଉଚନ୍ତି ଗଛ ଟା କାଟି ଦଉଚନ୍ତି।
ଏ ଏସି କଥା କାାହିଁ କହୁଁ ଚୁଷିଏ ପଦାକୁ ବାହାରିଲେ ଜୋଆକୁ ସେଇଆ।
ପଦାକୁ ବାହାରିଲେ ସିଏ ଅଧିକ ଗରମ ଏମିତିରେ ବ ରଂ ଚଳି ହବ ଏ ସି ଘରେ ବସି ପଡିଲେ ତାପରେ ପଦାକୁ ବାହାରିଲା ବେଳକୁ ସେ ଦେହରେ ନିଆଁ ଲାଗିଗଲା ଭଳିଆ ହୋଉଛି।
ହୁଁ।
ଦେଖିବା କଣ ହୋଉଚି ଚାଲୁଚି ଚାଲୁ ଆଉ ତ ପନ୍ଦର ଦିନେହିଁ ବର୍ଷା ହେଲାଣି ବି ମୌସୁମୀ ଜଳବାୟୁ ଚେଞ୍ଜେ ହଉଛି।
ହଁ ସିଏ ହେଲେ ଲୋକମାନେ ଟିକେ ଶାନ୍ତିରେ ବଞ୍ଚିଵେ।
ହଁ ପା ମଝିରେ ମଝିରେ ବର୍ଷା ଟିକେ ହେଲା ବେଳକୁ ଟିକେ ରହି ହଉଛି।
ଟିକେ ମରୁଭୂମି ରେ ପାଣି ପଇଲା ବାଗିଆ ଅନୁଭବ ହଉଛି।
ହଁ ପା ଆମ ଗାଁରେ ଦିଟା ତିନିଟା ବୁଢା ଉଠି ଗଲେଣି।
ହୁଁ।
କଣ କରିବା ବୟସ ସଥ ଦଉନି ଖରା ଗରମ ବିି ସାଥ ଦଉନି।
ହଁ।
ଭୋଜି ଟିକେ ଯାହା ରହୁଚି। କେତେବେଳେ ପୁରୀ ଡାଲମା କେତେବେଳେ ଅରୁଆ ଡାଲମା ଖଟା ଘାଣ୍ଟ ଟିକେ ରହୁଛି ବୋଲି ଚାଲୁଛି। ତଥାପି ଖରା ଗରମରେ ଖାଇବାକୁ ଇଚ୍ଛା ହବ।
ହଁ କରିବା ଖରାରେ କେବଳ ପଖାଳ ହିଁ ସା ଭରସା।
ହଁ ବା ଯୋଉ ଭୋଜି ଭାତ ଯାହାବି କରୁଛନ୍ତି ଆଇଟମ ସେଥିରେ ହେଲେ ପଖାଳ ଗୋଟେ ଆଇଟମ ରଖନ୍ତେ। ପଖାଳ ବଡିଚୁରା ଶାଗ ଟିକେ ଭାଜିବି। ଆଳୁଆର ଯା ଭଜା ଯାହାବି ଟିକେ
ହଁ ଟିକେ ବଡି ବାଦାମ ଟିକେ ଆଉ କୁଲେଇ ଦେଇକି ଭାଜିବେ।
ନଲେ ଆଳୁ ପୋଡା ପଖାଳ କରିଦିଅନ୍ତେ ହେଲେ ବଡିଚୁଡା ଟିକେ ଶଇଲା ଶାନ୍ତି। ଶାଗ ଟିକେ ଭାଜିଦେଲେ ସୁନସୁନିଆ ଶାଗ ଆଇଟ ହଁ ସୁନସୁନିଆ ଶାଗ ଗରମ ଗରମ ଟିକେ ହେଇଥିବ ରସୁଣ ପଡିକି ଖାଇବୁ ଜବର ଲାଗିବ।
କେତେ ପ୍ରକାର ଶାଗ ନାଁ ଜାଣିଛି ତୁ କହିଲୁ ଦେ
କୋଶଳା ଶାଗ ସୁନସୁନିଆ ଶାଗ ମୁଁ ଏଇ ଦିଟା ଜାଣିଛି।
ମୁଁ ବି କହିବି?
ହଁ କହୁନୁ?
କୋଶଳା ଶାଗ ଛୁନଛୁନିଆ ନେଉଠୀଆ କଳମ ପାଳଙ୍ଗ ଆ ଦେଖିଲୁ କେତେ ଶାଗ ନାଁ କହିଦେଉଛି।
ଆଉ କଣ ହେଲା ଆଉ ଚିକେନ ଉପରେ କଣ କଣ ସବୁ ଆଇଟମ ଅଛି କେତେ ପ୍ରକାର ରେସିପି?
ଆ ଚିକେନ ଉପରେ ତ ଅଶୀ ପ୍ରକାର ଆଇଟମ ମୁଁ କହିବି? ଆରେ ଚିକେନ ତରକାରୀ ଚିକେନ କଷା ଚିକେନ ସିକ୍ସଟି ଫାଇଭ୍ ଚିକେନ ଲଲିପପ୍ ଆ ଆହୁରି କହିଲେ ସ
ଚିକେନ ତନ୍ଦୁରି ଚିକେନ ପକୋଡା ଚିଲ୍ଲି ଚିକେନ ଆଉ କଣ ଚିକେନ କବାବ।
ଯା ହଉ ହୋଟେଲ ଫୋଟେଲରେ ରହୁଥିଲ ବୋଧେ?
ନା ନା ସବୁ ଇଣ୍ଟରନେଟ ଯୁଗ ହେଲାଣି। ଚିକେନ ଟ୍ୱେଣ୍ଟି ଫାଇପ ଚିକେନ ଥାର୍ଟି ଚିକେନ ଥାର୍ଟି ସେଭନ ପଏଣ୍ଟ ଫାଇଭ୍। ଏଇଟା ଗୋଟେ ନୂଆ ରେସିପି ଆମ ଛ କ ରେ ଏବେ ହେଇଛି ଜଣେ ବାହାର କରିଛି ଚିକେନ ଥାର୍ଟି ସେଭେନ ପଏଣ୍ଟ ଫାଇପ।
ଆଁ।
ପୁରା ଛୋଟ ପୁରା ଛୋଟ ଛୋଟ ପିସ୍ କରିଦଉଛି। ତାକୁ ସକ୍ ସହିତ ଦଉଛି ଟିକେ ଲଙ୍କା ଟିକେ ଲୁଣ ହାଲକା ଦଉଛି। ଟିକେ ଫ୍ରାଏ ଟାଇପ ର ରଖିକି ଆ ଜବର ଲାଗୁଛିମ। କଣ ପକୁଡି ଖାଉଛ କି ଚିକେନ ପକୁଡି?
ହଁ ଆଉ।
ହୁ ନା କଣ ଚିକେନ ଘୁଗୁନି ଜୀଅନ୍ତା ଜିଅନ୍ତା ଚିକେନେ।
ଝିଅଟା ଚିକେନ ମାନେ କଣ ସେ ବଞ୍ଚିଥିବ ନା କୁକୁଡାଟା?
ନା ଦଉଛନ୍ତି ଭେରାଇଟି ଲୋକ। ତାର କଣ ଥିବ ରେସିପି କିଏ କଣ କହିପାରିବ ତୁମର ତା ଭିତରୁ କୋଉଟା ଫେବରଟ?
ଆ ମୋର ଚିକେନ ଚାଳିଶ।
ଚାଲୁ ଆଉ ତମେ ଚାଳିଶି ରେ ପୁରା ଅଟିକିଛ କଣ୍ଟା ଲାଗିଛିି ଚାଳିଶି ରେ। ଚାଲୁ ଚାଲୁ ଚିକେନ ପକୋଡାଟା କିନ୍ତୁ ଏକ ନମ୍ବର ଚିଲି ଚିକେନଟା ନାନ୍ ସାଙ୍ଗରେ ଖାଇବ ଜବର ଲାଗିବ।
ହାଁ।
ନା କଣ କହୁଛ ଆସୁନା କେବେ ଘର ଆଡେ ଯିବା କୁ ଟିକେ ଖାଇକି ଆସିବା।
ହଁ ଆସୁନା ସେଠି ତ ଭଲ ଫାଷ୍ଟଫୁଡ଼ ଦୋକାନ ରହୁଛି ତମ ପାଖରେ।
ହଁ ଆସୁନ ଏପଟେ ଆସ କେତେବେଳେ ବାର ଟିକେ ଦେଖିକି ଯିବା ଟିକେ ବାଡେଇକି ଆସିବା ଚିଲି ଚିକେନ୍।
ଯିବା ଆଉ ରବିବାରକୁ ଫାଇନାଲ୍ ରଖ।
ହଁ ଆସ କିଏ ମ ତମେ ଯେବେ କହିବ ଆମର ସେବେ ହଁ। ତମେ ଖାଲି ହଁ କହିଲେ ଆମେ ଚାଲିଲୁ। ଦେଖ ଏଇ ଏଇ ରବବାରେ ଆସୁଛି ଆଗ ରବିବାର ତମେ ଯୋଉ ରବିବାରେ କହିବ ଆମର ରାଜି ନିଶ୍ଚିତ ତମେ ଖାଲି ଆସ।
ହଉ ଆଉ କଣ ହାଲଚାଲ କୁହ?
ହାଲଚାଲ ଏଇୟଆ ସବୁ ଚାଲିଛି ତମର ଆଜି ଦିନରେ କଣ ହଉଛି ଆଇଟମ୍?
ଦିନରେ କଣ ଟିକେ ପରିବା ନେଇଛି ଘରକୁ ଦେଖିବା କଣ ଟିକେ ସାଧାରେ ସାରିଦେବା ଆଉ।
କଷିକି ଖାଉଥୁବ ଏବେ ନୁହଁ। ନା ଉମ ମସଲା ମସଲୀ ବେଶୀ ଖାଉନା? ଓହୋ ଭଲ ଆଉ ଦେହ ପା ସୁସ୍ଥ ରହିବ। ଅଧିକ ଦିନ ଟିକେ ବଞ୍ଚିବ ଆଉ।
ଆଉ ଗାଧୁଆ ପାଧୁଆ ସଇଲାଣି?
ହଁ ମୁଁ ସକାଳେ ଉଠିଲି ଗାଧେଇଲି ଦାନ୍ତ ଘସିଲି। ଝାଡା ଗଲି, ଗାଧେଇଲି ଝାଡା ଗଲି। ତାପରେ ଟିକେ ଖାଇଲିି ଖାଇକି ଗାଡି ଟିକେ ଧରିକି ମାର୍କେଟ ଗଲି ଟିକେ ବୁଲିକି ଆସିଲି। ଆସିକି ତାପରେ ଫ୍ୟାନ ପବନ ତଳେ ଶୋଇଛି। ଓ, ଦେହ ଟିକେ କଣ ହେଇଗଲା ତ ମୁଁ କହିଲି ମରିଯିବା ସନଷ୍ଟୋକ ହେଇଯିବ ବୋଧେ ଆଉ।
ନା, ନା ଏ ଯୋଉ ଗରମ ହଉଛି
ହଁ ବା, ଓଦା ଗାମୁଛା ଗୋଟେ ପକେଇକି ବୁଲୁଥିଲୁ।
ଯା ହଉ।
କଣ କରିବା ଜୀବନ ଟାକୁ ତ ପୁଣି ଦେଖିବାକୁ ପଡିବ ନା।
ନିଶ୍ଚିତ, ସ୍ୱାସ୍ଥ୍ୟ ହିଁ ଜୀବନ।
କେଦାରନାଥ ଟିକେ ଯିବା ବୁଲିକି ଆସିବା ସେପଟେ ଥଣ୍ଡା ପଡିଥିବ ବରଫରେ ଟିକେ ଖେଳନ୍ତେ ଆସନ୍ତେ।
ଏବେ ଟିକେ ଭିଡ ହଉଚି କେଦାରନାଥ ରେ।
ସେ ହବ ବା ଛଅ ମାସ ବନ୍ଦ ଛଅ ମାସ ଖୋଲା। ସବୁ କେଦାରନାଥ ପଳଉଛନ୍ତି ଲୋକ ଆଉ କଣ କରିବା ଭିଡ ରହିବ ଆଉ। ନା
ସେ ଯାଉ ଯିବା ଆଉ।
କେଦାରନାଥର ବନ୍ଦ ଥିଲା ବେଳେ ଯିବା।
ହଁ ହଁ।
ଖାଲି ବରଫ ରେ ଖେଳିକି ଆସିବା।